ହଙ୍ଗ।
ହ୍ୟାଲୋ।
ହଁ ହଁ ଏ ଆମେ କାଲି କଥା ହେଇଥିଲେ।
ହଁ ହଁ ଜାଣିପାରିଲି କୁହ।
ବହୁତ ସମୟ ହେଇଗଲା କଥା ହବାର।
ହଁ ହଁ। ନାଇଁ ମୁଁ ଏଇ ବସିଥିଲି ଆଉ।
ହଁ ମୁଁ ବି ଆସି ଟିକେ ଛାତ ବି ଟିକେ ବସିି ଟିକେ ଥଣ୍ଡା ହାୱା ଦଉଛି ବି ପବନ ବି ଟିକେ ଦଉ ଛି ଟିକେ ଭଲ ଲାଗୁଛି ତ।
ତମର ପବନ ଦଉଛି ଆମର ଟୋଟାଲି ପବନ ଦଉନି।
କି ପବନ କଣ ତମ ଉପରେ ରାଗିଛି?
କେଇ ଆଣି ବୋଧେ ରାଗିଛି ନା କଣ ଟୋଟାଲି ତ କାଇ ପବନ ଦଉନି ବାରଟା ମାନେ ଆଜି ଦିନ ମାନେ ଖରା ତ ହେଇନି ହେଇନି ତାପରେ କିନ୍ତୁ ଗୁଳୁ ଗୁଳି ବହୁତ ଜୋରେ ଗରମ ହଉଥିଲା। ତାପରେ ପୁଣି ଦିଟା ବେଳେ ପରେ ଜୋରରେ ବର୍ଷା ଉଠିଲା କାଇଁ ବର୍ଷା ନାହିଁ କି ଫର୍ଷା ନାହିଁ କିଛି ନାହିଁ।
ତାକୁ ବୁଝା ତା ଉପେ ଯାଇକି ସେ ହବ।
ହେଇ ହେଇଆ ଭାବୁଛି ବା ଯେତେ ଡାକିଲା ବେଳକୁ ତ କେହି ଶୁଣୁନାହାନ୍ତି ନା ପବନ ଶୁଣୁଛି ନା ବର୍ଷା ଶୁଣୁଛି ସବୁ କୁଆଡେ ଗଲେ କେଜାଣି
ହଁ ଏଇ ଛୋଟ ଛୁଆଙ୍କୁ ଯେମିତି ଚକୋଲେଟ ଦେଇ ଦିଅନ୍ତି ଭୁଲେଇ ଦିଅନ୍ତି ଏଇଟା ଦେବି ସେଟା ଦେବି ସେମୀତି ତମେ କରିକି ତାକୁ ବୁଝା।
କୁହ ନା କୁହନା ଯୋଉ ଗରମ ହେଉଛି କେହି ଗୋଟେ ଶୁଣୁନାହାନ୍ତି। ହେଲେ ପବନ ଟା ମାନେ ମଝିରେ ପବନ ଟିକେ ଦଉଥିଲା ଚାରିଟା ବେଳେ ଭଲ ତ ଏବେ ତ କାଇ ଟୋଟାଲି ଦଉନି ଏଇଠି କିଛି ଦିନ ହେଲାଣି ଆଉ।
ସିର ବର୍ଷ ହଁ ମୁଁ ବି ଏଇ ଟିକେ ଖାଇକି ଆସିଲି ଟିକେ ଗୁପଚୁପ୍
ହ ଓହୋ ନା ମୁଁ ଆଜି ଯାଇଥିଲି ଗୁପଚୁପ୍ ଖାଇବା ପାଇଁ କିନ୍ତୁ ଗୁପ ଚୁପ୍ ମିଳିଲାନି ମାନେ ସରିଯାଇକି ଗୋଟେ ଜାଗାରେ ସରିଯାଇଛି ଆଉ ଗୋଟେ ଜାଗାରେ ଆଜି ବନ୍ଦ ଅଛି।
ଲୋକ ଏତେ ଖାଉଛନ୍ତି ଯେ ଗୁପଚୁପ ବାଲାର ସରିଯାଉଛି।
ହଁ ବା ସେଇଟା ତ ସବୁ ଖାଉଛନ୍ତି ଗୁପଚୁପୁ ଆଉ କଣ କରିବା ଆଉ।
ଆଉ ଗୁପଚୁପ୍ ଭଲ ଥିଲା ନା ନା ପାଣିଆ ହେଇଯାଇଥିଲା ନା ନା କଣ ହେଇଥିଲା ନା ଖଟା ଲାଗୁଥିଲା?
ଚୁପ ଲଷ୍ଟେ ରେ ଆଇସ୍କ୍ରିମ ଗୋଟେ ଖାଇକି ଆଇଲି।
ଆଇସ୍କ୍ରିମ୍ ଆରେ ଦେହ ଖରାପ ହେବ ଏତେ ଖା ନା ସିନା ଖରାରେ ସିନା ଭଲ ଲାଗୁଛି ଆଇସ୍କ୍ରିମ୍ ଟା ଖାଇବା ପାଇଁ। କିନ୍ତୁ ଦେହ ପାଇଁ ଭଲ ନୁହେଁ ନା।
ହଁ ଯେ ଆଉ କଣ କରିବା ଆଉ ଗୁପଚୁପ୍ ତ ନାହିଁ ଆଉ ଦିଟା କୁରୁକୁରି ଗୋଟେ ଆଇସ୍କ୍ରିମ ଖାଇକି ପଳେଇଆଇଲି।
ଆଇସ୍କ୍ରିମ ଟା କେତେ ଟଙ୍କା ନେଲା?
ଆଇସ୍କ୍ରିମ୍ ଟା କୋଡ଼ିଏ ଟଙ୍କା ନେଲା।
କୋଡିଏ ଟଙ୍କା ହଁ ମୁଁ ବି ଆଜି ଦଶ ଦସଟଙ୍କିଆ ଗୋଟେ ଆଇସ୍କ୍ରିମ ଖାଇଦେଲି ଭଲ ଲାଗୁଥିଲା ତା ଦେହରେ ଚକୋଲେଟ ବି ପଡିଥିଲା। ଏଇ ସାଙ୍ଗ ଛୁଆ ଗୋଟେ ଆଣିକି ଦେଲା ଆଉ କାଇଁ ଛାଡିବି ଖାଇଦେଲି ଆଉ
ହଁମ୍ ଖାଇଲେ ସବୁ ତ ପେଟକୁ ଯିବ ଆଉ ଯାହା ହବ ହବ
ଅଛନ୍ତି ଆଇସ୍କ୍ରିମର କେତେ ଦୋକାନ ଅଛନ୍ତି, କିନ୍ତୁ ମୋର ସେଇ ଦୋକା ଦୋକାନଟାର ଭଲ ଲାଗେ, ସେ ଟିକେ କମ ପଇସା ବି ନିଏ।
ହଁ ନା ତମ ତମ ଗାଁକୁ ବିକିବାକୁ ଯାଆନ୍ତିନି କି ଆଇସ୍କ୍ରିମବାଲା?
ହଁ ଆସନ୍ତି ସିଏ ବହୁତ୍ ଦିନି ପରେ ନଡ଼ିଆ ଆଉ ଆଇସ୍କ୍ରିମ ଆଗେ ମିଳେ
ହଁ ସେଗୁଡା ତ ଫାଷ୍ଟ ଥିଲା ଦି ଟଙ୍କା।
ହଁ ଏବେ ପା ହେଟା ଦଶ ଟଙ୍କା ହଁ ଆଡେ ସେ ନଡିଆ ତ ଭଲ କିନ୍ତୁ ତା କାଠିରେ ବେଳେ ବେଳେ ଖର୍ ମାନେ କେମିତି ଛତି ମାରିଲା ଟାଇପର ହେଇଯାଇଥାଏ, ତେଣୁ ମୁଁ ହେଟା କିଣିକି ଖାଉନି।
ନା ନା ଆମେ ଏଠିକି ଡେଲି ଆସନ୍ତି ନା
ହଁ ଏଠିକି ଆ ଯ ତିରିଶ ଟିକେ ଯୋଉ ଆଇସ୍କ୍ରିମଟା ମିଳେ, ସେଟା ବି ଆସନ୍ତି କିନ୍ତୁ ଏଟା ବରଫ ଟାଇପର ଲାଗେ ଭଲ ଲାଗେ ନା।
ହଁ ହଁ କିନ୍ତୁ ନଡିଆ ଆଇସ୍କ୍ରିମଟା ଟେଷ୍ଟ ସେଥିଲାଗି ଭଲ ଆଉ ଆମର ଡେଲି ଆସନ୍ତି, ନା ସବୁବେଳେ ଆସନ୍ତି।
ଆଉ ତମେ କେବେ ଆଇସି ଚନା
କଣ କହିଲ।
ତମେ କେବେ ଆଇସ୍କ୍ରିମ୍ ବନେଇଛ।
ହଁ ଆଇସ୍କ୍ରିମ୍ ବନେଇଛି।
କେମିତି କଣ ହୁଏ ମୁଁ ତ ଜାଣିନି।
ଆଗରୁ କଣ କରେ ନା କ୍ଷୀର ନେଇଆସେ କ୍ଷୀରରେ ଅମୁଲ ତାକୁ ଗୋଳେଇ ଦିଏ ପୁରା ଗୋଳେଇ ଗୋଳେଇ ଗୋଳେଇ ଗୋଳେଇ ସେଥିରେ ଚିନି ପକେଇ ଦିଏ ଚିନି ପକେଇ କି ତା ଦେହରେ ଆଗରୁ ସବୁ ବିସ୍କୁଟ ମୁଁ ପକେଇଦିଏଁ ହୁଁ ଯୋଉ ମେରିଗୋଲଡ ବିସ୍କୁଟ ହଁ।
ତ ମେରିଗୋଲଡ଼ ବାସୁଥିବ ଖାଲି।
ନା ମାନେ ବାସିବନି କିଛି ସେମିତି କିଛି ଲାଗିବନି। ଏ ଟେଷ୍ଟ ଲାଗିବ ଗୋଟେ ବିସ୍କୁଟ୍ ପୁରେଇଦେ ବିସ୍କୁଟ୍ ଗୋ ଭାଙ୍ଗିକି ପୁରା ଚୁନ ଚୁନ କରି ପକେଇଦିଏ ମେଲଟ ହବାକୁ ପୁରା ସୁବିଧା ଲାଗିବ। ଜଲଦି ଜଲଦି ହେଇଯିବ। ତାପରେ ନଡିଆ ଯଦି ଥାଏ ନଡିଆ ପକେଇ ଦିଏ ଅମୁଲଟା କିନ୍ତୁ ଟିକେ ବେଶୀ
ନଡ଼ିଆ ନଡ଼ିଆଟା କିଏ କୋରେ ନା ନା ସେମିତି ଗୋଟା ପକେଇ ଦିଅ।
ନା ନା ମୁଁ କୋରେ ନା।
ଆଚ୍ଛା ତମକୁ ଆସେ କୋରିବା ବି ଆସେ।
ହଁ।
ଯା ହଉ ଝିଅ ଆମର ବଡ଼ ହେଇଗଲାଣି। ନା ମତେ କୋ ମତେ ନଡିଆ କୋଡିଆ କୁ ମତେ ବି ଆସେ କିନ୍ତୁ ବେଳେ ବେଳେ ଯୋଉ ହାତ ଯୋଉ ପୁରା ତାରେ ରାମ୍ପି ହେଇଯାଏ ନା ମତେ ଡର ଲାଗେ।
ନା ନା ମତେ ନ ନଡିଆ କୋରିବାକୁ ବଢ଼ିଆ ଲାଗେ।
ହଁ ତାପରେ କଣ କର।
ତାକୁ ସବୁ ଗ୍ଲାସ ଭିତରେ ପୁରେଇ ଦେଇକି କାଠିକି ଗେଞ୍ଜିଦିଏ ଟିକେ ରୁହ।
ହଁ ସେ ତମର ତ ଫ୍ରିଜ୍ ଥିବ। ଆଉ ତା ଦେହରେ ଆଇସ୍ ତା ଉପର ଫ୍ରିଜରେ ବସାଅ ନା ତଳ ଥାକରେ ବସାଅ।
ହଁ ମୁଁ ପୁରା ଆଇସି ଭିତରେ ପୁରେଇଦିଏ।
ସେଟା କେତେ ସମୟ ଭିତରେ ହେଇଯାଏ।
ସେଟା ହେଇଯାଏ ବୋଧେ। ତିନି ଚାରି ମିନିଟ୍ ମାନେ ଚାରି ମିନିଟ୍ କହିଦେଲି ତିନି ଚାରି ଘଣ୍ଟା ଭିତରେ ହେଇଯାଏ ଆଉ।
ସେଇଟା ମତେ ବି ବନେଇବାକୁ ଇଚ୍ଛା ହୁଏ କିନ୍ତୁ ଆମର। ଯେହେତୁ ଫ୍ରିଜ ଟା ନାହିଁ ଟିକେ ପଇସା ପତର ସଟ। ମାନେ ଅଭାବ ପଇସ ର ଅଭାବ ସେଥିପାଇଁ ଆମେ ଗୋଟେ ଆଣି ପାରୁନୁ। ଏଇଥିପାଇଁ ବନେଇ ପାରେ ନା ଆଉ।
ଓହୋ ନା ଏଇ ଯୋଉ। ଏଥିରେ ସୁବିଧରେ ମିଳେ କୋଉଥିରେ କହିଲ ଯୋଉ ଦୁର୍ଗା ପୂଜା ଅଫର ରେ।
ସବୁ ଜିନିଷ ସୁବିଧାରେ ମିଳେ ନା ଆଉ।
ତା ପାଇଁ ତ ହଁ ଏବେ ଆସିବି ଦୁର୍ଗା ପୂଜା ଟା ଦେଖିବା।
ହଁ ଅଫର ରେ ସବୁ ଜିନିଷ ସୁବିଧାରେ ଆମର ଫ୍ରିଜ କେତେ ବର୍ଷ ହେଲା ଅଛି। ଗୋଟେ ଖରାପ ହେଇଯାଇଥିଲା ଆଉ ଗୋଟେ ନୂଆ ଟେ ଆସିଛି ହେଥେରେ ଆଇସ୍ ଭିତରେ ପୁରଇ ଦେଲେ। ତମେ ଟେମ୍ପରେଚର ଦେଖିକି ଦବ ମାନେ ତମେ ଜଲଦି ଜଲଦି ଚାହୁଁଥିବ। ଟେମ୍ପରେଚରଟା ପୁରା ବଢେଇ ଦବ ଆଉ ଯଦି ତାଙ୍କ ହଁ ଆରାମ ସେ ହଉ ବୋଲି। ତାହାଲେ କମେଇକି ତମେ ତମର କରିବ ଆଇସ୍କ୍ରିମ ହେଇଯିବ ଆଉ।
ହଁ ମୁଁ ବି ମୋ ମାମୁଁ ଘରେ ଥରେ ବନେଇଥିଲି ଆଉ ମାଇଁ କହିଦେଇଥିଲେ କେମିତି କଣ ବନେଇବା ପାଇଁ ବନେଇ ଦେଇେଇଛି ଗୋଟେ ଗ୍ଲାସ ରେ କରିଦେଇଛି ଗୋଟେ କଂସା ଭିତରେ ପୁରରେଇ ଦେଇଥିଲି ତାଟିଆ ଫାଟିଆ ଏମିତି ବୋଧେ ଚାରି ପାଞ୍ଚଟା ଜାଗାରେ ପୁରେଇ ଦେଇଥିଲି।
ଅହ।
ଏକା କଲି କିନ୍ତୁ ଖାଇଲା ବେଳକୁ ସମସ୍ତେ ଆସିକି ବସିଗଲେ ଆଉ ସମସ୍ତଙ୍କୁ ଦେ। ଆଉ ଏକା ତ ଆଉ ଖାଇହବନି। ସମସ୍ତଙ୍କୁ ଦବାକୁ ପଡଲା। ଲାଷ୍ଟ୍ ବେଳକୁ ମୋ ପାଇଁ ଟିକେ ଆଉ।
ଓହ ଆଉ ତମେ କେକ୍ ବନେଇ ଶିଖିଚ ନା?
ହଁ ଶୁଣୁନ ଆଗେ ଉଁ ସେ ଆଇସ୍କ୍ରିମ୍ ଖାଇ ଖୁଇ ଦେଇକି କୁଚନ୍ତି ଭଲ ଲାଗିିଲାନି। ଆଉ ଟିକେ ଭଲ ହେଇ ଥାନ୍ତା। ଆଉ ଖାଇବା ପୂର୍ବରୁ ହେଲେ କହିଥାନ୍ତ।
ସେ ହେଲେ ନ ଖାଇଥାନ୍ତା। ସେଇ ଅଧାରୁ ଦେଇ ଦେଇଥାନ୍ତା।
ହେଇବା ହଁ କଁ କହିଲ କେକ୍? କେକ୍ ଟା କେମିତି ପୋ କେକ୍ ଟା କୋଉଥିରେ ହଁ ମୁଁ ଯୋଉ ସେଇ ବିସ୍କୁଟ ରେ ତାକୁ ଗୋଟେ କଣ ଇନୋ ଫିନୋ ପକେଇକି ତାକୁ ଗୋଳେଇକି କଣ ଗୋଟେ କେମତି ବସାନ୍ତି?
ମିଳେ।
କେକ୍ ପାଉଡର।
ହଁ କେକ୍ ପାଉଡର ମିଳେ ସେଟାକୁ ନେଇ ଆସିବ। ତାକୁ ଗୋଟେ କ୍ଷୀର ମାନେ ଏ କ୍ଷୀର ବି ମାନେ ଯୋଉ ଗାଈ କ୍ଷୀର ନର୍ମାଲ ଗାଈ କ୍ଷୀର ହେଲେ ଚଳିବ ଅମୁଲରେ ଯୋଉ ମିଳେନି ଅମୁଲ କ୍ଷୀର ଗୁରା। ଯୋଉ ସେଟା ତ ଏଇ ଦୋକାନ ଫୋକାନ ମିଳେନି ବଡ ବଡ ଉଁ ସପ୍। ସପ୍ ରେ ଯୋଉ ଅ ନୋମୁଲ୍ ସେଣ୍ଟରରେ ମିଳେ ନହଲେ ଫ୍ଲିପକାର୍ଟ ଫ୍ଲିପକାର୍ଟ ରୁ ଅର୍ଡର କରିଦବ ସେ ପଳେଇ ଆସିବ।
ହ ଫ୍ଲିପକାର୍ଟରେ ତ ଆସିବନି ଜିଓ ମାର୍ଟ୍ ରେ ଆସିବ।
ଆଚ୍ଛା କେତେ କଣ ପଇସା ଲାଗିବ ସେଟା?
ହଁ ଅଳ୍ପ ପଇସା ସେଟା ଏଇ ଯୋଉ କେକ୍ ଅର୍ଡର ଟା ହେଲା ତିରିଶ ଟଙ୍କା ହେଇଥିବ। ତିରିଶ ଟଙ୍କା ଆଉ ସେଇ ଅମୁଲ ହଁ। ଅମୁଲ ଯୋଉ କ୍ଷୀର ଟା ସେଟା ହେଇଥିବ କେତେ ଟଙ୍କା କହିଲ? ହଁ ପଚାଶ ଷାଠିଏ ଟଙ୍କା ଭିତରେ ପଚାଶ ଷାଠ କିଇଏ ହେଇଥିବ। ଆଉ କିନ୍ତୁ ଅମୁଲ୍ ଯୋଉ ଏ କ୍ଷୀର ଟା ଯେତିକି ମିଠା ଲାଗେନି ସେ ଅମୁଲ କ୍ଷୀର ଟା ବହୁତ ମିଠା ଲାଗେ। ତାକୁ ଟିକେ ପକ୍
ଚିନିର ମା ଚିନି ର ମାତ୍ରା ଟା ତ ତା ଦେହରେ ଅଧିକ ଥିବ।
ହଁ। ତାକୁ ପକେଇକି ପୁରା ଗୋଳେଇବ ପୁରା ଗୋଳେଇବ ପୁରା ଗୋଳେଇବ। ମାନେ ମିନିମମ୍ ପନ୍ଦର କୋଡିଏ ମିନଟି ପୁରା ଗୋଳେଇ ଗୋଳେଇ ତାକୁ ପୁରା ପ୍ଲେନ୍ ବନେଇଦବ। ମାନେ ଯେମତି ଏମତି ସେଇ ଯୋଉ ଯୋଉଥିରେ ଗୋଳାନ୍ତି ଯୋଉଥିରେ ଅଣ୍ଡା ଫଣ୍ଡା ଗୋଳନ୍ତିନି ନା ସେଡୋ ଟେକ୍
ହଁ ହଁ ସେଇ ହଁ ସେଇଟା ମୁଁ ବି ଗୋଟେ ଆଣିଥିଲି କିଣିକି ଆଣିଥିଲି କୋଡିଏ ଟଙ୍କା ନେଲା।
ହଁ ସେଇଟା ଯେମତି ବହି ପଡିବ। ସେଇ ସେମତି ଅର୍ଡ଼ର କରିକି ମୁ ସରି ଅର୍ଡ଼ର କଇଲିଣି ଯେଉଁ ଗୋଳେଇ ଦେଇକି ତାକୁ କଣ କରିବ ନା ଏଇ ଯୋଉ ଗୋଟେ ତାଟିଆରେ ଟିକେ ତେଲ ମାରିଦବ। ସୋରିଷ ତେଲ ହଉ ଯୋଉ ବିି ତେଲ ହଉ ତମେ ତମର ଟିକେ ମାରିଦବ। ତାପରେ ସେଇ କେକ୍ ଟା ଥୋଇବ। ସେ କେକ୍ ଟା ଥୋଇକି ଯୋଉ ଟିକେ ଗରମ କରିଦବ ହେଲା। ଗରମ କଲେ ସେ ଫୁଲି ଫୁଲିବ ଯେପର୍ଯ୍ୟନ୍ତ ସେ ପର୍ଯ୍ୟନ୍ତ ଗରମ କରିଥିବ। ସେ ଫୁଲିଯିବ ତାକୁ ଢାଙ୍କିଦବ ସେ ଫୁଲିଯିବ ଫୁଲି ସାଇଲା ତାକୁ ଆଣିକି ଫ୍ରିଜ ରେ ରଖିଦବ। ତାପରେ ଇଏ ହେଇ ସାରିଲା ପରେ କାଢିଦବ। ବଢିଆ ନରମ ହଁ ପୁରା ଥଣ୍ଡା ହେଇଗଲା ପରେ କାଢିଦବ ପୁରା ନରମ ନରମ ବଢ଼ିଆ ଲାଗିବ। ସଫ୍ଟ ସଫ୍ଟ ଲାଗିବ ମସ୍ତ ଲାଗିବ।
ତ ତମେ କରିଥିଲ ତାହେଲେ
ହଁ ମୁଁ କରିଚି କେକ୍।
ଆଉ ସମସ୍ତଙ୍କୁ ଖାଇବାକୁ ଦେଇଥିଲ ନା ନା ନିଜେ ଖାଲି ଖାଇ ଦେଇଥିଲ?
ନା ନା ମୁଁ କରିକି ସମସ୍ତଙ୍କୁ ଖାଇବାକୁ ଦେଇଛି ନା।
ହଁ ମତେ ତ କାହିଁ ଲାଗୁନି ତମେ କାହାକୁ ଦେଇଛ ବୋଲି।
ଆଉ ମୁଁ ଏକା ଖାଇଦେବି ନା।
ହୁଁ
ଆମର ଗୋଟେ କୁନି ଭାଇଟେ ଅଛି ତାକୁ ଦେଇଥିଲି। ଆଉ ଆମ ଘରେ ସମସ୍ତେ ଖାଇଥିଲେ ଆଉ। ନ ମୁଁ ଜଷ୍ଟ ଟ୍ରାଏ କରିଥିଲି ଦେଖିବା କେମିତି ହଉଛି ହେଇପାରୁଛି ନା ନାଇଁ।
ହଁ ଚେଷ୍ଟା ତ କରିବା ଦରକାର ଚେଷ୍ଟା କଲେ ହିଁ ଆମେ କିଛି ନୂଆ ଶିଖିପାରିବା।
ହଁ ସେଠି ଟ୍ରାଏ କରୁଥିଲି ଦେଖିଲି ହେଇଗଲା ତ ତାପରେ ଶିଖିଗଲି ହଁ ତାହଲେ ଏମିତି ହବ। ତାପରେ ଆଉ ଟିକେ ଯ ଚକୋଲେଟ ସିରପ ଫିରପ ପକେଇଦବା। ନହେଲେ ଏଇ ଯୋଉ ଆସେ। ଏ ଏ ଯୋଉ ଚକୋଲେଟ ଆସେନି କଳା କଳା ପୁରା ଗୋଲ ଗୋଲ ଥିବ।
ହଁ ହଁ ହଁ ସେଇଟା ହଁ ହଁ ଆମ ଘର ପାଖ। ପାଖରେ ଜଣେ ମୋ ଭଉଣୀ ଜଣେ ହେବେ ସିଏ ବି ଥରେ ବନେଇଥିଲେ ମତେ ତ ଆସେ ନା। ସିଏ ବନେଇକି ଆମ ସମସ୍ତଙ୍କୁ ଦେଇଥିଲେ ଭଲ ଲାଗୁଥିଲା। ସେ ଆଉଥରେ କହିଥିଲା ବୋଲି କହିବ କହିଥିଲା କରିବ ବୋଲି ଆଉ ଭିତରେ କାଇହିଁ କଲାନି କି ଦେଲାନି କି ଭୁଲିଗଲା।
ହ ହଁ କିନ୍ତୁ ବଢିଆ ଲାଗିବ କେକ୍ ଫେକ୍ ବନେଇଲେ ସେଇଥିରେ ସବୁ ବଢିଆ ଲାଗିବ।
ଯେ ସବୁ ପରିମାଣ ଠିକ ଠାକ୍ ଥିଲେ ତାହେଲେ କେକ୍ ଟା ମସ୍ତ ଲାଗିବ। ନର୍ମାଲ ଘରେ କରି ଖାଇବା କଥା ତ ଆଉ କଣ।
ଆଉ ଆଜି ଖାଇବା ତମର କଣ ହେଇଛି ନା ହେଇନି।
ନା ଏପର୍ଯ୍ୟନ୍ତ ତ ଆମର ହେଇନି ଆମର ହୁଏେ ବହୁତ ଲେଟରେ ମାନେ ପୁରା। ବହୁତ ଲେଟ ରେ ଆମର ଖାଇବା ହୁଏ ହଁ ହଁ ହଁ ବହୁତ ଡେରିରେ ହୁଏ। ହୋଉ ସେଇ ତାପରେ? ହଁ ମା ବନାନ୍ତି ତାପରେ ମୁଁ ବି ତାଙ୍କୁ ଟିକେ ଟିକେ ସାହାଯ୍ୟ କରେ ଆଉ।
ରୁଟି ବେଲି ଆସେ ତମକୁ?
ହଁ ମୁଁ ରୁଟି କରିଦେବି ଅଟା ଚକୁଡ଼ିକି ରୁଟି ବେଲିକି ସେକି ସୁକି ସବୁ କରିଦେବି।
ତାହାଲେତ ଗୋଲ ବେଲ ନା ନା ମାନଚିତ୍ର ହେଇଯାଏ ବେଲିବା ଟା?
ନା ନା ମୁଁ ମୋରୋ ମାନେ ଫାଷ୍ଟ ଫାଷ୍ଟ ବେଲେ ଯେତେବେଳେ ମାନଚିତ୍ର ହେଇଯାଏ। ଏବେ ବହୁତ ପୁରା ଗଲ ହେଇଗଲାଣି।
ମୁଁ ବି ଯେତେବେଳେ ପ୍ରଥମେ ପ୍ରଥମେ କରିୁଥିଲି ମୋର ସେମିତି ହେଇଯାଉଥିଲା।
ମୋ ତ ରୁଟି ଦେଖିବ ତମେ ହସି ହସି ପେଟ ବଥା ହେଇଯିବ। ନା ମୋ ରୁଟି ଟା ଏମିତି ହଁ ମୁଁ ଯ ଫା ଏବେ ତ ଗୋଲ ହେଇଯାଉଛି ନା ଏବେ କେମତି ଦେଖିବା। ସେ ଫାଷ୍ଟ ଫାଷ୍ଟ ବନଉଥିଲି କୁହନି କୁହନି ମୁଁ ଆଉ ଥରେ କଣ କଛି ନା ମତେ ଘରେ କହିଲେ ଜୋ ଅଟା ଚକୁଡିଆକୁ। ମୋର ଆଉ ଆଗେ କଣ ଅଟାଟା ମାନେ ଇଏ କରିକି ସେ ଅନୁସାରେ ପାଣି ଦେଲେ ଅଟା ଟା ଇଏ ହୁଏ ମୁଁ କଣ କରିଛି ନା ଆଗେ ନେଇ ଆସିଛି। ଏ ଯୋଉ ତାଟିଆରେ ମାନେ ଯୋଉ କଂସନ ହୁଏ ନା ଆ ମାନେ ତା ଦେହରେ ହାଫ୍ ପାଣି ନେଇ ଆସିଛି ତା ଦେହରେ ଅଟା ପକେଇଦଲି ଦେଖିଲା ବଳକୁ ପୁରା ମାନେ ପୁରା ପାଣି ହେଇଯାଇଛି ଭାବୁନି ସେଇ ହା ମାନେ ପୁରା ବଡ କଂସା ଟେ ନା ତା ଦେହରେ ହାଫ ପାଣି ମାନେ କେତେ ହେଇଥିବ କହିଲ।
ହଁ ତାକୁ ଚକୁଳି କରି ଖାଇଦେଲନୀ ଅଟା ଚକୁଳି।
ହଁ ତାପରେ ତାକୁ ଅଟା ଚକୁଳି କରିକି ଖାଇଦେଲୁ।
ତମେ ଅଟା ଚକୁଳି ରେ ଘିଅ ପକା ନା ସୋରିଷ ତେଲ ପକା?
ନା ଆମେ ଏଇ ଯୋଉ ଫିଡମ ତେଲ।
ଓହୋ ସେଇତେଲ ଟା।
ହଁ।
ହଁ ଆମର ବି ସେ ଆମର ସେଟା ଆସେନି ଆମର ସୋରିଷଲା ଆସେ।
ହଁ ସୋରିଷ ତେଲ ବି ଆସେଯେ କିନ୍ତୁ ସୋରିଷ ତେଲରେ ସବୁ ଖାଇବା ଗୁଡା ଟେଷ୍ଟି ଲାଗିଥିବ।
ହଁ ସୋରିଷ ତେଲ ଖାଇବା ଟା ସବୁଠାରୁ ବଢିଆ ଆମର ଏଠି ଯୋଉ ମାନେ ରିଫାଇନ ତେଲ ରେ କରିକି ଦିଅନ୍ତି ବାପା କହିବେ ତ ବୋଧେ ରିଫାଇନ ତେଲରେ ବୋଧେ କରିଦେଇ ସେଥିାପାଇ ଭଲ ଲାଗୁନି ଆଉ।
ହଁ ।
ଆଉ ତମ ଦେହ ଭଲ?
ହଁ ଭଲ ଅଛି।
ଭଲରେ ରହିଲେ ସବୁ ଭଲ।
ହଁ ସବୁଡେ ଖୁସିରେ ରହିବାକୁ ପଡୁଛି ଆଉ।
ଆଉ ତମେ ଆଉ ତମେ ଆଡେ କେବେ ଆସ
ହଁ ଯିବି ଆଉ ତମେ କହିଲେ ଯିବି ଆଉ।
ହଉ ମୁଁ କେବେ ଭାବିକି କହିବି ଆଉ କେବେ ଆସିବ ଆଉ ଗାଡି ଗୋଟେ ପଠେଇବି ଆସିବା ପାଇଁ।
ହଁ ହଁ ପଠେଇବ।
କି ଗାଡି ପଠେଇବି କହିଲ? କାର ନା ବସ୍ ନା ଅଟୋ ଗୋଟେ ପଠେଇଦେବି।
ହଁ।
ଅଟୋ ଯେ ଧଡ ଧଡ ହେଇକି ଆସିବ ଏବେ ସେ ତାପ ଆ ହେଇଯିବ ନା।
ହେଇନି ତ।
ହଁ ବା ମୋ ବୋଉ ବାଆ ଡାକିଲାଣି ସେମିତି କଉଛି ଝିଅ ଝିଅ ଆଇ ଶୀଘ୍ର।
ହେଁ ହେଁ ହଁ ପା।
ମାନେ କୋଉଠି ଟିକେ ବସିଲା ବେଳକୁ ଯାହା ବସେଇ ଦଉନାହାନ୍ତି। ଖାଲି ଆସ ବ ବୋଧେ କଣ କାମ ଫାମ କରିବ ନା କଣ ସେଥିପାଇ ମୋତେ ଡାକୁଛି ଆଉ।
ହଁ ହଉ ମୁଁ ରଖୁଛି ଆଉ।
ହଉ ହଉ ହଉ।
ହଁ।
ରକ ରଖ। ରିଷି ମତେ ଡାକୁଛି ଅହୁରି।